ହ୍ୟାଲୋ।
ଆପଣଙ୍କଙ୍କ ଭଏସ କ୍ଲିୟର ଶୁଣାଉଛି ତ। ହଁ ନମସ୍କାର ନମସ୍କାର। ଆଜ୍ଞା ଆଜ୍ଞା ଆପଣଙ୍କ ଭୟସ ବି କ୍ଲିୟର ଶୁବୁଛି।
ଆଜ୍ଞା ଆଜ୍ଞା। ଓହ।
ତ ଆପଣଙ୍କ ଦୁଃଖର ବିଷୟ କଣ?
ହଁ ଟିକେ ଆଉ ସାଢେ ଆଠଟା ବେଳୁ ଯିବା ଆଜ୍ଞା ଟିକେ ମୁଣ୍ଡ ଟେନସନ୍ କଣ ନା ଆଜି ବହୁତ ଦିନଟା ଖରାପ ଯାଇଛି ବିଶ୍ୱାସ କରିପାରିବେନି ନିଜ ଡେ ଆଜି ଦିନଟା ଏତେ ଖରାପ ହେଇଛି ଯେ ମୁଁ ଆପଣଙ୍କ ପାଖରେ ବର୍ଣ୍ଣନା ବି କରିପାରିବିନି। ହାଲୋ।
ଆଚ୍ଛା ତାହେଲେ ଆପଣଙ୍କ ଦିନ ଟା ବହୁତ ଖରାପ ଯାଇଛି କଣ
ହଁ ଆଜି ସେମିତି ଉଠିକିନା ପ୍ରାକ୍ଟିକାଲ ଫ୍ରାକ୍ଟିକାଲ୍ ପ୍ରାକ୍ଟିକାଲ ଲେଖିଲି ହଁ ପ୍ରାକ୍ଟିକାଲ ଲେଖିଲି ପ୍ରାକ୍ଟିକାଲ ଠିକ୍ ସେ କମ୍ପ୍ଲିଟ ଆଗୁଆ କରିନଥିଲୁ ବୋଲି ମ୍ୟାମ୍ ବହୁତ ଗାଳି କଲେ ସାର୍ ଗାଳି କଲେ। ତାପରେ ସେଠୁ ଆସି ମୁଣ୍ଡ ଖରାପ କରିକି ଶୋଇଥିଲି ତାପରେ କେମେଷ୍ଟ୍ରି ବି ସେହି ମ୍ୟାମ୍ ଗାଳି କଲେ ପ୍ରାକ୍ଟିକାଲ ପାଇଁ ହାଲୋ ହାଲୋ ଶୁଣା ଯାଉଛି।
ଆଜ୍ଞା ଆଜ୍ଞା।
ପରେ ଗାଳି କଲେ ଗାଳି କଲେ ଗାଳି କରି ଆସି ମୁଣ୍ଡ ଥଣ୍ଡା ଶୋଇଥିଲି ନା ନାହିଁ ମୋ ରୁମମେଣ୍ଟ ଆସି ଉଠେଇଲା ଦେଖିଲା ବେଳକୁ ଏକ୍ଜାମ ଡେଟ୍ ବାହାରିଯାଇଛି ସେକେଣ୍ଡ ସେମିଷ୍ଟାର ର। ଦେଖିଲା ବେଳକୁ ଜୁଲାଇ କୋଡ଼ି କୋଡିଏରୁୁ ତାପରେ ମୁଁ ଏପରି ଯାଇ କିଛି ପଢିନି ସିଲାବସ୍
ସେକେଣ୍ଡ ସେମିଷ୍ଟାର ନା ଥାର୍ଡ ସେମିଷ୍ଟାର?
ସେକେଣ୍ଡ ସେମିଷ୍ଟାର ହାଲୋ।
ଆପଣଙ୍କ ସେକେଣ୍ଡ ସେମିଷ୍ଟାର ହେଇନଥିଲା କି?
ନା ନା। ହାଲୋ ହେଇନଥିଲା ତି ହେଇନଥିଲା।
ମାନେ ଫାଷ୍ଟ ଇୟର ସରିନି ଏପର୍ଯ୍ୟନ୍ତ?
ନା ନା ସେକେଣ୍ଡ ସେମିଷ୍ଟାରରେ ଆମର ହେଲେ ଆମର ଯେତେବେଳେ ସେ ନୂଆ ଆଡ଼ମିସନ୍ ପିଲା ପ ପଢ଼ା ଷ୍ଟାର୍ଟ କରିବେ ସେତେବେଳେ ଆମର ସରିବ।
ବୁଝିିପାରିଲେ ହଁ। ତ
ଆଚ୍ଛା ଆଚ୍ଛା।
ତା ପାଇଁ କିଛି ପଢ଼ାପଢ଼ି କରିନଥିଲୁ ଛୁଟିରେ ଖାଲି ବୁଲିଲୁ ତ ସେଥିପାଇଁ ଆମେ ଏବେ ପସ୍ତଉଛୁ। କିଛି ପଢିନୁ କଣ କରିବୁ ମୁଣ୍ଡ ମୁଣ୍ଡ ପୁରା ଗରମ ଏବେ ଅଛି କାରଣ କାଲି ବି ଗୋଟେ ଏକ୍ଜାମ ଅଛି। ଏପରି ନାଇ କିଛି ଷ୍ଟାର୍ଟ କରିନୁ ଆଉ ଏମିତି ଆଉ।
ହଁ ପ୍ରାଇସ୍ ଟେଷ୍ଟ?
ହଁ ସରପ୍ରାଇଜ ଟେଷ୍ଟ ଆପଣ ତ କହିଛନ୍ତି କେବେ ଗୋଟେ ଆମର ସବୁ ଦିନି ସର ପ୍ରାଇଜ୍ ଟେଷ୍ଟ ହୁଏ କାଲି ଗୋଟେ ଅଛି। ବହୁତ କଷ୍ଟ ଯାହାରକି ନୋଟ୍ କୌଣସି ଆବଶ୍ୟ ସେ ମ୍ୟାମ୍ ଆମକୁ ଡାକିନାହାନ୍ତି ତ ଆମେ କୋଉଠୁ ମୁଁ ଲ୍ୟାପଟପ୍ ଆଣି କୋଉଠୁ ଚାଟ୍ ଜିପିଟି କୋଉଠୁ କଣ ଯୋଗାଡ କରି ପଢିବୁ। କୁଆଡୁ କୁଆଡୁ କୋଶ୍ଚେନ୍ ପକେଇବେ କଣ କରିବେ ସେଇଟା ଭଗବାନଙ୍କୁ ଜଣା ବୁଝିପାରୁଛନ୍ତି ତ
କାଲି କୋଉ ଟେଷ୍ଟ୍ ଅଛି ତାହଲେ?
କାଲି ମାଇକ୍ରୋବାୟୋଲଜି ର କଲଚର ମିଡିଆ।
ବାୟୋଲୋଜି ଜୁଲଜିର।
ହଁ ଗୋଟେ କୋର ପେପରର ଗୋଟେ ଚାପ୍ଟରର।
ୟୁଟ୍ୟୁବରେ ଭିଡିଓ ଦେଖଉନି?
ଦେଖଉଛି କିନ୍ତୁ ମୁଁ ଗୋଟେ ବୁକ୍ ରୁ ଗୋଟେ ସାଙ୍ଗ ଟେ ଲେଖିକି ପଠଉ ପଠେଇଥିଲା ତାକୁ ପଢ଼ିବା ପାଇଁ ଟ୍ରାଏ କରିୁଛି ଯଦି ବୁଝିପାରିବିନି ୟୁଟ୍ୟୁବରୁ ଭିଡ଼ିଓ ଦେଖିବି। କାରଣ ମ୍ୟାମ୍ ୟୁଟ୍ୟୁବ ଭିଡିଓରୁ କିଛି ପକେଇବେନି ସେ ତାଙ୍କ ସିଲାବସ୍ ମାନେ ଯିଏ ଯେତିକି ନୋଟ୍ ମାନେ ଶ ପଏଣ୍ଟ୍ ଡାକିଥିଲେ ସେତିକିରୁ ପକେଇବେ। ସେତ ପଢାନ୍ତିନି ସେ ଖାଲି ଗପନ୍ତି। ।
ପାଞ୍ଚ ମାର୍କର ପରୀକ୍ଷା ହବ ମାନେ ପାଞ୍ଚଟା ସର୍ଟ କୋଶ୍ଚିନ୍ ପଡିବ ନା।
ନା ନା ସେ ହଁ ସଟ କୋଶ୍ଚିନ୍ ପଡିବା କଥା କିନ୍ତୁ ରେଭେନ୍ସରେ ପାଞ୍ଚଟା ମାର ପରୀକ୍ଷା ହେବନି। ତତେ ଦଶ କୋଡ଼ିଏ ପେଜ ଦଶ ପେଜ ଲେଖିବା ପାଇଁ ପଡ଼ିବ। ସେ ଦି ମାର୍କକିୟା କୋଶ୍ଚିନ୍ ପକେଇବେ କିନ୍ତୁ ଦି ମାର୍କକିୟା ଏମିତିଆ କୋଶ୍ଚିନ୍ ପକେଇବେ ଯେ ତତେ ଦି ଫାଳେ ଲେଖିବା ପାଇଁ ପଡିବ ବୁଝିପାରୁଛୁ। ଏଇଟା ହେଲା ରେଭେନ୍ସା ବିଶ୍ୱବିଦ୍ୟାଳୟର ଅନ୍ୟତମ କୃତ୍ତି।
ଆଚ୍ଛା ଆଛା ମୁଁ ବୁଝି ପାରୁଛି।
ହଁ। ସେ କଣ ହଁ ତା ଦେହରେ ପୁଣି ଲେଖିଲେ ଦି ମାର୍କରୁୁ ମାର୍କ କଟା ହବ। ଗୋଟେ କୋଶ୍ଚିିନର ଭ୍ୟାଲୁ ଏମିତି ପକେଇବି ସର୍ଟ କୋସ୍
ପିଲାମାନେ ଅନ୍ୟ ପିଲାଙ୍କର ଖାତାକୁ ଦେଖି ଲେଖୁନାହାନ୍ତି?
ନା ନା ଆମର ଅଲଗା ଅଲଗା ବସା ହବ ଯିଏ ଦେଖିବ ତାର ମାଇନସ୍ ମାର୍କିଂ।
। ଭାଇ କେତେ କଡାକଡି ଆପଣଙ୍କର।
ଆଜ୍ଞା। ଆଉ କାଲି ପୁଣି ଉତ୍କଳ ବିଶ୍ୱବିଦ୍ୟାଳୟର ସବୁ କଲେଜ ଉତ୍କଳ ବିଶ୍ୱବିଦ୍ୟାଳୟ ଅଣ୍ଡରେ ଥିବା ସବୁ କଲେଜରେ ରେଜଲ୍ଟ ବାହାରଛି। ଆପଣ ତ ସ୍ଵୟଂ ସାସିତ ବିଶ୍ୱ ମହାବିଦ୍ୟାଳୟ ତ ସେଥିପାଇଁ ଆପଣ ଅଲଗା ବାହାରି ଯାଇଥିଲା ଯେହେତୁ, ଆପଣ ଜାଣିବା
ଆଚ୍ଛା ଆଛା ଆମର ତ ସବୁବେଳେ ଗୋଟେ ଅଲଗା ଭଙ୍ଗିରେ ହିଁ ବାହାରେ। ଆପଣ ତ ଜାଣିଥିବେ ଆମେ ଯାଇଥିଲୁ ବୁଲିବାକୁ ଯାଇଥିଲୁ ସେଇ ସମୟରେ ଆମର ବାହାରିଗଲା ତାପରେ ଆମର ସବୁ ଛାଡିଗଲା।
ଆମର ସ ଆମର କିନ୍ତୁ ଅଲଗା ଢଙ୍ଗ ଆମର ଅଲଗା ଭଙ୍ଗିରେ ବାହାରିବ ଆମର କେମିତି ବାହାରିବ ଆମର ସେକେ ସେକେଣ୍ଡ ସେମିଷ୍ଟର ଚାଲିଥିବ ତା ପୂର୍ବରୁ ନା ରେ। ରେଜଲ୍ଟ ବାହାରିବ। ଯେମିତି ପିଲା ଡିପ୍ରେସନ ରେ ଥିବେ ରେଜଲ୍ଟ ଦେଖି ଆଉରି ଡି ଡିପ୍ରେସନ୍ ହେଇଯିବେ ମାନେ ଏଗଜାମ୍ କୁ ଆହୁରି ଭଲ କରିପାରିବେ। ବୁଝିପାରୁଛନ୍ତି ତ ମାନେ ସେ ପେପର ଯଦି ବ୍ୟାକ୍ ଲାଗିଥିବ ଆହୁରି ଯେମିତି ବ୍ୟାକ୍ ଲାଗି ହଁ ସେଇଟା ହେଲା ଗୋଟେ ଗୋଟେ କୃତ୍ତିତ୍ୱ ରେଭେନ୍ସା ମହାବିଦ୍ୟାଳୟ ବିଶ୍ୱବିଦ୍ୟାଳୟରେ ଗୋଟେ କୃତ୍ତିତ୍ୱ ବୁଝିପାରୁଥିବେ। କାଲି ଉତ୍କଳ ମହା ଉତ୍କଳ ବିଶ୍ୱବିଦ୍ୟାଳୟ ରେଜଲ୍ଟ ଯେହେ ବାହାରୁଛି, ତାଙ୍କର ରେଜଲ୍ଟ ସବୁ ଏଇଟ ପଏଣ୍ଟ ଫାଇଭ୍ ଏଇଟ୍ ପଏଣ୍ଟ ସିକ୍ସ ଉପରେ। ବୁଝିପାରୁଛନ୍ତି।
ହଁ ହଁ ବୁଝିପାରୁଛି। ଆପଣଙ୍କର ସାଙ୍ଗସାଥି ମିତ୍ର ମାନଙ୍କର ବି ଏତିକି ରହିଛି। ମୁଁ ଶୁଣିଥିଲି।
ଆପଣଙ୍କ ରାଜେଶ କୁମାର ସାହୁ ନାମ ଶୁଣିଛନ୍ତି। ଗୋଟେ ସାଙ୍ଗ
ହଁ ହଁ ତାଙ୍କର ଏଇଟ୍ ପଏଣ୍ଟ ସିକ୍ସ ଅଛି।
ଏଇଟ୍ ପଏଣ୍ଟ ସିକ୍ସ ଆଉ ଏ
ଏବଂ ମୋର ଫାଷ୍ଟ ସେମିଷ୍ଟାରେ ଥିଲା ସେଭେନ ପଏଣ୍ଟ କେତେ ଥ୍ରୀ ସିକ୍ସ ନା କେତେ ଗୋଟେ ଥିଲା।
ଆଚ୍ଛା ହଁ ତାପରେ ଯୋଉଟା ସିଦ୍ଧାର୍ଥ ପାଣି ଗୋଟେ ଗୋଟେ ପିଲାଟେ ଅଛନ୍ତି, ତାଙ୍କର ଅଛି ଏଇଟ୍ ପଏଣ୍ଟ ସେଭେନ୍। ବୁଝିପାରୁଥିବେ କେମିତିଆ ମାର୍କ ସବୁ ହେଇଥିବ କେମିତିଆ ପିଲାଙ୍କର।
ସିଦ୍ଧାର୍ଥ ପାଣି ଏଇ ଯୋଉ ପାଏଲ କଥା କହୁଛନ୍ତି।
ନାଇ ନା ସିଦ୍ଧାର୍ଥ ପାଣି ଗୋଟେ ପିଲାଟେ ଥିଲା ଆମର ପୁଅ ପିଲାଟା। ଆଉ ଛାଡ଼ନ୍ତୁ ଆଁ କାଲି ଆମର ରେଜଲ୍ଟ ବାହାରିଲେ ଆପଣ ମୋର ହେଲେ ରେଜଲ୍ଟ ଦେଖିବେ ସିକ୍ସ ପଏଣ୍ଟ ଫୋର୍ ୱାନ୍। ମାନେ ମୋର ନାହିଁ ସବୁ ପିଲାଙ୍କର ମାନେ ଅଧିକାଂଶ ପିଲାଙ୍କର ସିକ୍ସ ଫାଇପ୍ ସିକ୍ସ ଭିତରେ ସେଭେନ୍ ହେଲା ଯଦି ସେ ଗୁଡ୍ ଷ୍ଟୁଡେଣ୍ଟ। ଆଉ ଜଦି ଏଇଟ୍ ହେଇଗଲା ସେ ଟପର ଷ୍ଟୁଡେଣ୍ଟ। ଆଉ ଡିପାଟମେଣ୍ଟ
ଏଇଟା ଆପଣ କୋଉ କଥା କହୁଛନ୍ତି ସପ୍ରାଇଜନଟେଷ୍ଟ କଥା କହୁ ଯେମିତି କି ନା ଆପଣ ସିଜିି ପି
ଏସ୍ଜି ପି କଥା ଏସ୍ଜିପି ଙ୍କ କଥା କହୁଛି। ଯଦି ଡିପାର୍ଟମେଣ୍ଟରେ ଏଇଟ ରହିଗଲା ସେ ଟପର। ହଁ ଯାହାର ଏଇଟ ରହିଲା ସେଇଟା ପରେ ବୁଝିପାରୁଛନ୍ତି ତ? ଆମର କାଲି ବାହାରିବନି ଆମର ହଁ ସେମିଷ୍ଟାର ଚାଲୁବି ଥିବ ବାହାରିଯିବ ମାନେ ବୁଝିପାରୁଛନ୍ତି ଯେମତି ପିଲାମାନେେ ଅଧିକା ଶକ୍ ହେଇଯିବ ମାନେ ପିଲା ଡରିକିନା ପରୀକ୍ଷାରେ ଫେଲ ହେଇଯିବେ ବୁଝିପାରୁଛନ୍ତି ତାଙ୍କ ମେଁ
ଆଜ୍ଞା ଆଜ୍ଞା ବୁଝି ପାରୁଛି।
ହ୍ୟାଲୋ ହଁ ସେ ଏମିତିଆ ଦୁଃଖ ଆଉ ଉଁ କହ।
କୋଡ଼ିଏ।
ଆଜ୍ଞା ଆଜ୍ଞା ବୁଝିପାରୁଛି ଆଉ
ନିମୁଡ଼ା ନିମୁଡ଼ା ସଙ୍ଗ ସ୍କୁଲରେ
ଆଜ୍ଞା ଆଜ୍ଞା ଆପଣ ଆଜ୍ଞା।
ଏମିତିଆ କଥା ଆଉ କଣ।
ଦେଖିବା ତାପରେ ଆମର କୋଉ କୋଉ ପ୍ରକାରର ଗୀତ ଆଉ ପାଠ ଚାଲିବ
ଆଜ୍ଞା ଆ୍ଞା।
ଆଉ ଗୋଟେ କଥା ପଚାରିଥିଲା ପଚାରିବାର ଥିଲା ଏନିଫି ବୁକରୁ ଆପଣ କେତେ ପଢିକି ବୁଝି ପାରୁଛନ୍ତି? ହ
ମୁଁ ବୁକ୍ ହିଁ ପଢ଼ୁନି ଆଜ୍ଞା।
ଆଜ୍ଞା ତାହଲେ ଏ ଆପଣ ତ ପଢୁନାହାନ୍ତି ଆମ ପାଖରେ ତ ନାହିଁ ବି ଆମେ ପଢିବୁ କଣ।
ଆଜ୍ଞା।
ଭାରି ଡିପ୍ରେସ। ଡିପ୍ରେସନ ରେ ଅଛି ମାନେ ଏତେ ଡିପ୍ରେସନ ରେ ଜେ ମାନେ କଣ କରିବି ମାନେ ପଢିବାକୁ ଇଚ୍ଛା- ପଢିପାରୁନି ମାନେ କାଲି ପରୀକ୍ଷା ତ ପଢ଼ିବା ପାଇଁସାଙ୍ଗ ସବୁ ପିଲା ପଢ଼ୁଛନ୍ତିି କିନ୍ତୁ ମୋର ପଢ଼ିବାକୁ ଇଛା ହଉଛି କିନ୍ତୁ ପ଼ଢ଼ିପାରୁନି। ଶୋଇବାକୁ ଇଚ୍ଛା ହବ ଶୋଇ ପାରିବିନି ମୋବାଇଲ ଦେଖିବା ଇଛା ହଉଛି କିନ୍ତୁ ମୋବାଇଲ ଦେଖିପାରୁନି। ବୁଝିପାରୁଛନ୍ତି ତ ଏଇ ଯୋଉ କରିବାକୁ ଇଚ୍ଛା କିନ୍ତୁ କରିପାରିବନି। ଇଏ ଆହୁରି ଦୁଃଖ ବହୁତ କଷ୍ଟକର ବୁଝିପାରୁଛନ୍ତି ତ?
ଆଜ୍ଞା ଆଜ୍ଞା ବୁଝିପାରୁଛି। କରିବାର ଇଚ୍ଛା ଥିବ କିନ୍ତୁ କରିପାରିବନି। ଏ କଥା ତ ଆମେ ବୁଝିପାରୁଛୁ କାହିଁକିନା ସବୁବେଳେ ଆମ ସହିତ ସେୟା ହି ଥାଏ। ଆମର ବର୍ଷ ଆରମ୍ଭରୁ ପଢିବାର ଇଚ୍ଛା ବହୁତ ଥାଏ କିନ୍ତୁ ବର୍ଷ ଶେଷ ହେଲା ବେଳକୁ ଆମେ ପରୀକ୍ଷା ପୂର୍ବରୁ ହିଁ ପଢ଼ିକି ଯାଉ ଆଉ ଅଧା ଜିନିଷ ସାରିପାରୁନାହୁଁ।
ସେଇୟା ସେଇୟା ହଉଛି ଆଉ ମୁଁ ଏବେ ଏମିତି ଡିପ୍ରେସନ୍ ଅଛି କାଲି ମୋର ଗୋଟେ ବହୁଟ ଭ ଘନିଷ୍ଠ ମିତ୍ରଙ୍କ ଜନ୍ମଦିନ ତ ଆଜି ରାତି ବାରଟାରୁ କେକ୍ ଫେକ୍ କାଟିବାର ଅଛି। ତ ଆମେ ବି
ଆଚ୍ଛା ଆଛା ଘନିଷ୍ଠ ମିତ୍ର ରଣକ କିଏ? ନା ଆପଣଙ୍କ ସେ ଚିହ୍ନା ମୁଁ ଚିହ୍ନିନି।
ଚିହ୍ନିନାହାନ୍ତି ବୋଧେକି ଚିହ୍ନିଥିବେ ସୁଶୀଲ କୁମାର ନାୟକ ଓଡ଼ିଶା ଷ୍ଟେଟ୍ ଟପର୍ ର୍ୟାଙ୍କୱାନ୍।
ଓ ହ ଆଜ୍ଞା ଆଜ୍ଞା ସେ ବୋଧେ ଆମରି କଲେଜରେ ପଢୁଥିଲେ। ତାଙ୍କର ଗୋଟେ ବଡ ଫଟୋଟି କଉ କୋଚିଂ ସେଣ୍ଟର ସାମ୍ନାରେ ଦେଖିଥିଲି।
ଆଜ୍ଞା ଆଜ୍ଞା ଟାସରେ ଦେଖିଥିବେ। ଆଜ୍ଞା ବୁଝିପାରୁଛି ଆଉ କଣ କହିବି ଆଉ କିଛି ଶବ୍ଦ କିଛି ନାଇଁ ମୋ ପାଖରେ କହିବା ପାଇଁ ଆପଣଙ୍କୁ।
ଆଜ୍ଞା ମୁଁ ଆପଣଙ୍କର କଥା ଉପ ହୃଦୟ ଗମନ କରିପାରୁଛି। ଆଶା କରୁଛି କି -ଆପଣଙ୍କ କାଲିର ପରୀକ୍ଷା ଟା ଭଲରେ ଭଲରେ ଯାଉ।
ଆଜ୍ଞା!
ଆପଣଙ୍କର କାଲିର ପରୀକ୍ଷା ଟା ଭଲରେ ଭଲରେ ଯାଉ।
ହଁ ସେ ଯାହା ହବ ଦେଖାଯିବ, ସେଥିରେ କିଛି ନାହିଁ!
ବୁଝିପାରୁଛି, ବୁଝିପାରୁଛି। ଆଉ ମୁଁ କଣ ହିଁ କହିପାରିବି। ମୁଁ ଚାହିଁବି କି ଆପଣଙ୍କ ଚଲା ପ- ଥ କୁସୁମିତ ହଉ।
ଆଜ୍ଞା ଆଜ୍ଞା ଧନ୍ୟବାଦ!
ଆପଣ ଜୀବନରେ ବହୁତ ଆଗକୁ ଯାଆନ୍ତୁ, ଆପଣ ଭ- ଭବିଶ୍ୱତ ଆଲୋକିତ ହେଉ ଏବଂ ବଧେ କୌଣସି କାର୍ଯ୍ୟରେ କାର୍ଯ୍ୟରତ ହୋଇଯିବି ତ, ଆପଣଙ୍କୁ ପରବର୍ତ୍ତୀ ଅଧ୍ୟାୟରେ କଥା- ହୋଇ ଆପଣଙ୍କ ଦୁଃଖ ବୁଝିବାକୁ ନିହାତି ଚେଷ୍ଟା କରିବି।
ଆଜ୍ଞା ଆଜ୍ଞା।
ତ ମୁଁ ଏବେ କଲଟି ରଖୁଅଛି। ହାଲୋ!